ହ୍ୟାଲୋ।
ହଁ ମ୍ୟାଡ଼ାାମ ନମସ୍କାର ଆଜ୍ଞା ଆଜ୍ଞା କଣ କରୁଥିଲେ।
ମୁଁ ଏଇ ବାହାରେ ଅଛି ଆଉ ଆପଣ।
ସେଇ ପବନ ଟିକେ ଗରମ ଅତ୍ୟଧିକ ହବା ଯୋଗୁଁ ବାରିଆଡେ ସେଇ ପବନ ଖାଉଥିଲି।
ଆଚ୍ଛା।
ଆଜ୍ଞା ଆଉ ଆପଣଙ୍କୁ କଣ ଭଲ ଲାଗେ। ସନ୍ଧ୍ୟା ବେଳେ ସନ୍ଧ୍ୟା ବେଳେ ଯୋଉ ମୁଢି ଆ ଆଉ ମିସ୍ଚର ତ ମୁଢି ମିସ୍ ର ମତେ ବହୁତ ଭ ତ ଆଉ କେହି ମୁଢ଼ି ହିଁ ଖାଇବାକୁ ପସନ୍ଦ କରୁନାହାନ୍ତି କିନ୍ତୁ ସନ୍ଧ୍ୟା ବେଳ ହେଇଗଲେ ଆଉ ଗାଁରେ ଆମ ଜେଜେବାପା ହାକା ପୁରା ମୁଡି ପିଆଜ ସୋରିଷ ତେଲ ସବୁ ପକେଇକି ପୁରା ପାଗ ଟାଇପ ର କରିକି କି ଖାଆନ୍ତି ସମସ ସଂଧ୍ୟାବେଳ ଟାଇମ୍
ଏବେ ଆଉ କେହି ମୁଢ଼ି କି ପସନ୍ଦ ହିଁ କରୁନାହାନ୍ତି। ସନ୍ଧ୍ୟାବେେଳେ ସମସ୍ତେ ଫାଷ୍ଟଫୁଡ୍ କିଣିକି ଆଣିକି ଖାଇଦଉଛନ୍ତି।
ଆଉ ମତେ ମୁଢି ଭଲ ଲାଗେ ତେଣୁ ମୁଢି ଖାଇଥିଲି ଆପଣ କଣ ଖାଇଥିଲେ।
ମୁଁ ବିସ୍କେଟ ଖାଇଚି।
ଆଜ୍ଞା ଆଜ୍ଞା ଆଉ ଆପଣଙ୍କୁ ମାନେ କଣ କରିବାକୁ ଭଲ ଲାଗେ ରୋଷେଇ ଜାଣିଛନ୍ତି କିଛି।
ରୋଷେଇ ସେମିତି ତ ହଁ ଭାତ ଜାଣିଚି ଡାଲି
ଆଜ୍ଞା।
ଚି
ଆଜ୍ଞା।
ଆଉ ତରକାରୀ ବି ଜାଣିଚି ସବୁ ତରକାରୀ ଜାଣିିନି ସୋୟାବିିନ ଜାଣିଚି। ସୋୟାବିନ୍ ତରକାରୀ ଆଉ ପନିର୍ ତରକାରୀ ଆଉ ପୋଟଳ ଆଳୁ ତରକାରୀ।
ଆଜ୍ଞା ଆଜ୍ଞା।
ଏମିତି ଟିକେ ଟିକେ ଜାଣିଚି ଆଉ ବେଶୀ କିଛି ଜାଣିିନି।
ଆଜ୍ଞା ଆଜ୍ଞା ସବୁ ଦିନିଷ ବି ସମସ୍ତେ ଜଲଦି ବି ଶିଖିପାରନ୍ତିନି ମୁଁ ବି ସେଇ ଆ ଶିଖିଛି ହେଲେ ଆହୁରି ଶିଖିବା ପାଇଁ କିଛି ଜିନିଷ ଅଛି ଶିଖିବା ପାଇଁ ସବୁ ଖା ହୁଏ କିନ୍ତୁ ସମସ୍ତଙ୍କ ହାତରେ ସବୁ ଜିନିଷ ଟା ହୁଏ। ତୁ ଶିଖିବା ପାଇଁ ଆଗ୍ରହ‌ ଥାଏ ବା ଦରକାର। ସେତେବେଳର ମାନେ ଗାଁ ଗହଳିରେ ଝିଅ ମାନେ ଆଉ ଘରେ ସେମାନେ କହିବେ ଯେ ରୋଷେଇ ବାସ ଝିଅ ମାନେ ଶିଖନ୍ତି। ଚୁଲି ମୁଣ୍ଡେ ବସିକି ରୋଷେଇ ବାସ କରନ୍ତି ଏବେ ତ ଆଉ ଝିଅମାନେ ରୋଷେଇ ମାନେ ଚୁଲି ପାଖକୁ ଯିବାକୁ ହିଁ ପସନ୍ଦ କରୁନାହାନ୍ତି କେହି। ରୋଷେଇ ତ ଦୂରର କଥା।
ଆଜିକାଲି ଝିଅମାନେ ଅନଲାଇନ ରେ ଅର୍ଡର କରିକି ମାନେ ଖାଇ ଦଉଛନ୍ତି। ମାନେ ନିଜେ ହିଁ ପରିଶ୍ରମ କରୁନାହାନ୍ତି କି ଆମେ ରୋ ରୋଷେଇ ଶିଖିବାଟା ନିହାତି ଦରକାର। କାହିଁକି ନା ମାନେ ଯୋଉଠି ବି ଏକେଲା ରହିକି ଧର‌ ଏକେଲା ଅଛେ, ଆମେ ତ ଏକେଲା ରାନ୍ଧିକି ଖାଇପାରିବା ନା ଯଦି ଶିଖିଥିବା। ଆଉ ଯଦି ନ ଶିଖିଥିବା କେମିତି କରିବା।
ନାଇଁ ଅ ରୁ ହେଲେ ବି ଅନଲାଇନ ରୁ ବାଇଚାନ୍ସ ମାନେ ଆସିବାର ସମ୍ଭାବନା ନଥିବ ଉଁ ଧରକର ମନେକର ଅନଲାଇନ୍ ବନ୍ଦ ହେଇ ସାରିଥିବ ଆଉ ଆପଣ କଣ କରିପାରିବେ। ଆପଣ ଯଦି ରୋଷେଇ ଶିଖିନଥିବେ, ଆଉ କହିବେ ନାଇଁ ନାଇଁ ପୁରୁଣା କାଳିଆ କିଏ ଭଳିଆ ରୋଷେଇ ଚୁଲି ମୁଣ୍ଡରେ ବସିକି କରୁଚି। ଯଦି ଶିଖିିନଥିବେ ତ ଆପଣକୁ ଉପାସ ରହିବେ ନା। ସେତେବେଳେ କଣ ରୋଷେଇ ଅ ବାରିରୁ ସବୁ ତୋଳିକି ଆଣିକି ବାରି ଜିନିଷ ବେଶି ଆଣିକି ଝିଅ ମାନେ ଚୁଲି ମୁଣ୍ଡେ ବ ବସିକି ରୋଷେଇ କରନ୍ତି। ସେତେବେଳେ ଲିଆ ଉଖୁଡା ଭୁଜା ଆଉ ମୁଢ଼ି ମୁଆଁ ଏଇଗୁଡା ବି ଶୁଣିଥିବେ ପର୍ବରେ।
ସେ ଦୋଳ ପୂର୍ଣ୍ଣମୀ ଥାଏ। ସେତେବେଳେ ମାନେ ଝିଅ ମାନେ ବାହା ହେଇ ଦୋଳ ପୂର୍ଣ୍ଣମୀ ଭାର ଯାଏ। ମୁଢି ମୁଆଁ, ମୁଢି ସେରା ସବୁ କରିକି ଝିଅ ଘର ମାନଙ୍କୁ ଦିଅନ୍ତି। ଏବେ ତ ଆଉ ମାନେ ଆଜିକା ସମୟ ଭିତରେ ଅ ସହରାଞ୍ଚଳ କଣ ଗ୍ରାମବାସୀ କଣ ପ୍ରାୟ ପ୍ରାୟତଃ ଅଧିକାଂଶ ଅ ତ ମୁଢି ମୁଢି ମୁଆଁ କୁ ଆଉ କେହି ପସନ୍ଦ କରୁନାହାନ୍ତି।
ହଁ କେହି ପସନ୍ଦ କରୁନାହାନ୍ତି ଖାଇବାକୁ।
ଆଜ୍ଞା। ସେତେବେଳେ କିନ୍ତୁ ସେଇ ଜିନିଷ ଟା ବହୁତ ମାତ୍ରାରେ ଚାଲେ। ଏବେ ମୁଢିର ନା ଆଉ କେହି ଧରୁ ନାହାନ୍ତି। ସେତେବେଳେ ପୁଣି ସେଇ ଜିନିଷ ଟା ଜେଜେ ବାପା ହେଙ୍କା ଖାଇକି ପୁଣି ଅ ମାନେ ତାଙ୍କର ସମୟ ବିତ ଥିଲେ ଖୁସି ମଜା କରୁଥିଲେ। କିନ୍ତୁ ଆମେ ଆଉ ସେ ଫାଷ୍ଟଫୁଡ୍ କିଣିକି ଆଣିକି ଏକୁଟିଆ ଏକୁଟିଆ ଖାଇଦେଇକି ଆମ ପେଟ ଟାକୁ ଶାନ୍ତି କରିଦବା। କିନ୍ତୁ ସମସ୍ତିଙ୍କ ମନ ସେଇ ଫାଷ୍ଟଫୁଡ ରେ ମନ ଲାଗେନି ନା। ଏବେ ବି ଆମ ମାନେ ସେଇ ଜିନିଷ ଟା ତ ସେମାନେ ଚାହାନ୍ତି ଆଗ ଅମଳର ଜିନିଷ ଟାକୁ। ଯାହାକି ଆ
ପସନ୍ଦ ସେଇ ଜିନିଷ ଟାକୁ ପୁରୁଣା ଆମ ପରମ୍ପରା ଭାବିକି ଭାଙ୍ଗି ଦଉଚେ କହୁଚେ ନା ନା ମୁଢି କିଏ ଖାଇବ। ଆଉ ମୁଆଁ କିଏ ଖାଇବ। କିନ୍ତୁ ସେଇ ଜିନିଷ ଟା ବହୁତ ଭଲ ଲାଗେ। ସେତବେଳେ ଖାଆନ୍ତି। ଆପଣ କେବେ ମାନେ ସେଇ ମୁଢି ପାଗ କରି ଖାଇଛନ୍ତି?
କଣ କହିଲେ?
ମୁଁ କହିଲେ ଆପଣ କେବେ ମାନେ ସନ୍ଧ୍ୟାବେଳ ଟାଇମ୍ ରେ ସେଇ ମୁଢି ସୋରିଷ ତେଲ ମିକ୍ସଚର ସବୁ ପକେଇ ପାଗ କରି ଖାଇଚନ୍ତି?
ହଁ ହଁ ବହୁତ ଭଲ ଲାଗିବ। ମୁଢି, ସୋରିଷ ତେଲ ଆଉ ଟିକେ ଲୁଣ ଆଉ ଟିକେ ଲଙ୍କାଗୁଣ୍ଡା ଆଉ ପିଆଜ ଚୁନେଇ ଚୁନେଇ କାଟିକି ଆଉ ମିକ୍ସଚର ପକେଇକି ଖାଇଲେ ବହୁତ ଭଲ ଲାଗିବ।
ଆଜ୍ଞା ଆଜ୍ଞା ତ ସେଗୁରା ଏବେ ଆଉ କେହି ଖାଉ ହିଁ ନାହାନ୍ତି। ଚୁଲି ମୁଣ୍ଡେ ବସିବାକୁ ଭଲ ବି ପାଉନାହାନ୍ତି। ତ ରୁଷେଇ ବି, ଅନ୍‌ଲାଇନ୍‌ ରେ ରାତିରେ ମନେକର ରୁଷେଇ କରି ପାରିଲିନି, ତ ସେ ଅନ୍‌ଲାଇନି ରେ ଆଉ ମଗେଇ କି ଖାଇ ପାରୁଛନ୍ତି। କିନ୍ତୁ ଘରେ ଯଦି ସେଇ ମାନେ ସେମ୍ ଟାଇମ୍, ସେମ୍ ସମୟ ଭିତରେ। ରୁଷେଇ କରିକି, ହାତେରେ ନିଜେ ଖାଇବ ବହୁତ୍
ଘରେ ରୋଷେଇ କରିଲେ, ମାନେ ଭଉତ୍ ତେଲ ମସ୍‌ଲା କମ୍ ଦେଇକି ବି ସେମାନେ କରିପାରିବେ। ଖାଇଲେ ଦେହ ଏତେ ଖରାପ୍ ବି ହବନି, ଆଉ ଯଉ ବାହାରୁ ଅଲ୍ଲାଇନ୍‌ ଅର୍ଡ଼ର କର୍ ଦଉଚନ୍ତି। ସେଗୁରା ମାନେ କେତେ ଦିନ୍‌ର ଖାଇବା? ସେରା କ'ଣ ଆମେ ଜାଣିଚେ। ସେରା ଫ୍ରିଜ୍‌ ରେ ରଖି କି, ଗରମ୍ କରିକି ଆଣିକି ଦଉଚନ୍ତି।
ତ ସେରା ଖାଇଲେ ଦେହ ଅସୁସ୍ଥ ହବ, ଦେହ ଖରାପ୍ ହବ।
କିନ୍ତୁ ଲୋକମାନଙ୍କର ଚାହିଦା ସେଇଥିରେ ହିଁ ଥାଏ। ନା ଘରେ ନା କି ଚୁଲି ମୁଣ୍ଡରେ ବସିକି ଝାଳ ନାଳ ହେଇକି ରାନ୍ଧିବ, କିନ୍ତୁ ସେଇ ଚୁଲି ପାଖରେ ବସିକି ରାନ୍ଧିକି, ଘରର ମାନେ ସଦସ୍ୟ ପରିବାରକ ପାଇଁ ରାନ୍ଧିକେ, ନିଜେ ହାତେରେ ବାଢ଼ିକି ସମସ୍ତିଙ୍କି ଖାଇବାକୁ ଦେବେ। ସମସ୍ତେ ଖାଇ ସାର୍ଲା ପରେ, ଯଉ ମାନେ ପସନ୍ଦ କରିବେ ନାଇଁ। ଭଲ ଲାଗେ, ପରିବାର ମଧ୍ୟରେ ରୁଷେଇ କରିକି, ମାନେ ପରିବାର ସଦସ୍ୟ ମାନେକୁ ଖାଇବାକୁ ଦବା। ତ ସିଏ ଖାଇ ସାର୍ଲା ପରେ ବି, ଯଉ ପଶଂସା କରିବେ ତମକୁ ବହୁତ୍ ଲାଗେ କି? ମୁଁ ଝାଳ ନାଳ ହେଇକି ପରିଶ୍ରମ କରିକି ଚୁଲି ପାଖେରେ ରାନ୍ଧିଚି। ତ ମତେ କଲେ ତ ବହୁତ୍ ଭଲ ଲାଗେ, କିନ୍ତୁ ଆଉ ଏବେ ତ ତର୍କାରୀ ସନ୍ଧ୍ୟାବଳେ ନ କରି ପାଇଲେ, ହୋଟେଲ୍‌ ରେ କିମ୍ବା ଆଉ କଉଠୁ ମଗେଇ ଆଣିକି ଖାଇଦେଲା ବେଳକୁ, ତ ସେ ତର୍କାରୀ ଶାଗ ଘରେ ସମସ୍ତିଙ୍କି ଭଲ ଲାଗୁନଥିବ। କାହିଁକି ନା ସେ ହୋଟେଲ୍ ରେ କ'ଣ କର୍ ଥାଏ ନ କର୍ ଥାଏ। ତମେତ ଆଉ କାହାକୁ କହିପାରିବନି ଯେ ଭଲ ଲାଗୁଚି ନ ଲାଗୁଚି ବୋଲି, କିଣିକି ପଇସା ଦେଇକି ଆପଣ ଆଣିଥିବେ। କିନ୍ତୁ ସେଇ ପଇସା ଯଦି ଘରେ ଖର୍ଚ୍ଚ ଆପଣ ଖାଇଥାନ୍ତେ, ମାନେ ପେଟ ଶାନ୍ତି ହେଇଥାନ୍ତା। ଆଉ ଆପଣକୁ ମାନେ କଷ୍ଟ ମାନେ ପରିଶ୍ରମ କରିବାକୁ ପଡ଼ିଥାନ୍ତା। ହେଲେ ବି କୁ ମାନେ ତମ ମନ ଶାନ୍ତି, ଖାଦ୍ୟ ଖାଇକି ତମ ଦେହଟାକୁ ସୁସ୍ଥ ରଖି
ପ୍ରାୟତ ସହରାଞ୍ଚଳରେ ପ୍ରାୟତ ମାନେ ଅନ୍‌ଲାଇନ୍‌ ରୁ ମଗେଇକି ଆଣିକି ଖାଇ ଦଉଚନ୍ତି। ଠିକ୍ କହିଲି ନା।
ହଁ ହଁ।
ପ୍ରାୟତ ଅଧିକାଂଶ ପ୍ରାୟେ ମାନେ
ଅଲ୍ ନାଇନ୍ ହିଁ ଅର୍ଡ଼ର୍ କରି ଖାଉଛନ୍ତି।
ତ ସେତେବେଳେ ଆମ ଜେଜେବାପାଙ୍କ ଅମଳରେ ଏଇ ପିଜା, ବର୍ଗର ଏଗୁରା କିଛି---ନଥିଲା। ସେମାନେ ଚୁଡ଼ା ମୁଡ଼ି ଆଉ ଛତୁଆ ସେତେବେଳେ ମୁଡ଼ି କି ଚୁରୀ କିି ଛତୁଆ କରିକି ଖାଆନ୍ତି, ଜାଣିଚନ୍ତି?
ହଁ ମୁଢ଼ି ଆଉ ବୁଟ।
ଆଜ୍ଞା ଆଜ୍ଞା ଆଜ୍ଞା, ତ ସେଇ ଛତୁଆ
ଛତୁଆ ଖାଉନାହାନ୍ତି।
ଆଜ୍ଞା ଆଜ୍ଞା ଛତୁଆର ନାଁ ହିଁ ଶୁଣିଲେ ନା ନା ନା ମୁଁ ଛତୁଆ ଖାଇବିନି ନାକ ଟେକି ଚାଓମିନ ଆଣିକି ଦିଅ ବରା ଘୁଗୁନି ଆଣିକି ଦିଅ ଚାଓମି ମ୍ୟାଗି ଦିଅ ମୁଁ ସେ ଛତୁଆ ଖାଇବିନି କି ଚୁଡ଼ା ଖାଇବିନି।
କିନ୍ତୁ ସେଇ ଚୁଡ଼ା ଛତୁଆରେ ଯୋଉତକ ମାନେ ଅ ଭଲ ଦେହର ଥାଏ।
ସାବୁରେ ମଧ୍ୟ ମାନେ ଦେହରେ ମାନେ ପେଟକୁ ଥଣ୍ଡା ରଖିଥାଏ କିନ୍ତୁ ପିଲାମାନେ ସାବୁ କି ଚୁଡ଼ା କି ଛତୁଆ ଏଗୁରା ଖାଉନାହାନ୍ତି।
ଆଜ୍ଞା ଆଜ୍ଞା ପିଲା ସେ ନାଁ ଶୁଣିଲେ ହିଁ ମାନେ ଛି ଛି ଥୁ ଥୁ କରିକି ଆଉ ଖାଇବାକୁ ତ ଦୂରର କଥା ତା ପାଖକୁ ଯିବାକୁ ହିଁ ପସନ୍ଦ କରୁନାହାନ୍ତି। ଆଜିକା ଯୁଗ କହିବାକୁ ଗଲେ ସେତବେଳର ଖାଇବା ପିଇବା ସବୁ ପରିବର୍ତ୍ତନ କରିଦେଲେଣି ତ ସେଥି ଯୋଗୁ ବେଶୀରୁ ବେଶୀ ରୋଗାକାନ୍ତ ହଉଛନ୍ତି ବେଶୀରୁୁ ବେଶୀ। ସେତେବେଳେ ଏତେ ରୋଗ ନଥିଲା ସେତେବେଳେ ଏତେ ମଧୁମେହ ଆଉ ମନେଙ୍କର ଏଇ ଯୋଉ କହୁଛି ଆମର ଗ୍ୟାସ ଆଉ କିଡିନୀ ଆଉ ଗ୍ୟା ଯୋଉ ଇଏ କ୍ୟାନ୍ସର ଏଇଗୁଡା କିଛି ସେ ସେତେବେଳେ ବି ନଥିଲା ଏଇ ଦିନିଷ ଗୁଡା। କିନ୍ତୁ ଏବେ ବହୁତ୍ ପ୍ରକାର ରସାୟନିକ ସାର ଖାଇବା ଦ୍ଵାରା ଏଇ ସବୁ ରୋଗ ମାନେ ପ୍ରାୟତଃ ସହରାଞ୍ଚ କଣ ଗ୍ରାମ କଣ ସବୁଆଡେ ମାନେ ବ୍ୟାପି ଗଲାଣି।
ଆଜ୍ଞା ମ୍ୟାଡ଼ାମ ଏବେ ତ ଘରେ ଘରେ ସବୁ ପ୍ରକାର ରୋଗ ବିଭିନ୍ନ ପ୍ରକାର ରୋଗ ବାହାରୁଛି। ମାନା ଆପଣ ଯୋଉ ଗୋଟେ ଜାଣିିନଥିବେ ସେ ରୋଗ ଗୁରା ବାହାରଛି ଏବେ ସବୁ ମାନେ ଆ ଆଗ କାଳରେ ସେ ଲୋକମାନେ ସେ ରୋଗ ବିଷୟରେ ହିଁ କଣ ଜାଣିନଥିଲେ।
ଜାଣିିନଥିଲେ ବଟ୍ ଟିକ ଆଜ୍ଞା।
ଲୋକମାନେ ମାନେ ମାନେ ଯାହା ବି ହଉଥିଲା ତାଙ୍କର ସେ ଦେଶୀ ଚିକିତ୍ସା ପ୍ରଥମେ କରୁଥିଲେ ଯଦି ମାନେ ସେଟା ନ କମିଲା ତ ବୈଦ୍ୟ ପାଖକୁ ଯାଉଥିଲେ କିନ୍ତୁ ଆଜିକାଲି ତ ମାନେ ଏତେ ମାନେ ଲୋକ ଯେତେ ବଢୁଛନ୍ତି ଯେତେ ମାନେ ଡେଭଲବ ମେଣ୍ଟ ହଉ ଚି ସେତେ ପ୍ରକାର ବିଭିନ୍ନ ପ୍ରକାର ଆମେ ଯେତେ କେମିକାଲ ଜିନିଷ ଖାଉଛେ ଆଉ ସେ କେତେ ପ୍ରକାର ରୋଗ ହଉଚି ସମସ୍ତଙ୍କୁ ଏ ମାନେ ପୁରୁଣା ଲୋକ ମାନେ ହିଁ ଜାଣିନଥିବେ ଏ ରୋଗ ଗୁରାକର ନାଁ ଜାଣିନ ଥିବେ ସେଇ ସବୁ ରୋଗ ହଉଛି।
ଏବେ ବି ଗ୍ରାମ ଅଞ୍ଚଳରେ ଯଦି ଆମ ଜେଜେ ବାପା ହାଙ୍କା କି ମାନେ ଶାଶୁ ଶଶୁର ଯାହାଙ୍କର ମାନେ ବୃଦ୍ଧ ହେଇଯାଇଥିବେ ତାଙ୍କୁ ଯଦି ଏଇ ରୋଗ କଥା କହିବେ ଆପଣ ତ ସେମାନେ କହିବେ ଏଇ ରୋଗ ଆମ ଅମଳରେ ଆମେ ଶୁଣିନୁ କି ଜାଣିନୁ। ଆଗୁରୁ କାହାର ହ ହେଇ ବି ନଥିଲା କାହିଁକି ନା ସେମାନେ ସବୁତକ ମାନେ ଭଲ ଦିନିଷ ଖାଦ୍ୟ ଖାଉଥିଲେ ବାରିର ଶସ୍ୟ ଜାତୀୟ ଜିନିଷ ସବୁ ଖାଉଥିଲେ ତ ସେମାନେ ପିଡିଆ ପକା ସାର ଜିନିଷ ରାସାୟନିକ ସାର କିଛି ବି ଖାଉନଥିଲେ ତ ଏବେ ଆମେ ସବୁ କିଛି ରସାୟନିକ ସାର ଖାଇଲେ ଫ୍ୟାନ ତଳେ ବସିଲେ ଫ୍ୟାନ ତଳେ ବି ବସିବାଟା ବହୁତ୍ ବି ରୋଗ ହୋଇଥାଏ କଣ? ନାଁ ଯାହାକୁ ବ୍ଲଡ ପ୍ରେସର ରୋଗ ହେ ତ ସେ ଯଦି ଦିନ ରାତି ଫ୍ୟାନ୍ ତଳେ ବସିକି ଶୋଇଲା ଆ ଖାସ କରିକି ବର୍ଷା ଦିନେ ଶୀତ ଦିନେ ଫ୍ୟାନ ତଳେ ଉଁ ମାନେ ଶୋଇଲେ ତାହେଲେ ତାଙ୍କର ମୁହଁ ଦେହ ସବୁ ଫୁଲିଯାଏ। ଥଣ୍ଡାରୁ ବି ଥାଇରଏଡ ବି ରୋଗ ହୁଏ। ତ ଥାଇରଏଡ ରୋଗ ବୋଲି ଏବେ ବି ଯଦି ବୁଢି ଲୋକକୁ ପଚାରିବ। ସେ କହିବେ ଥାଇରଏଡ କି ରୋଗ କଣ କେମିତିକା? ତାଙ୍କୁ ବୁଝେଇଲେ ବି ବୁଝିବା ନ କାରଣ ତାଙ୍କ ବେଳେ ରେ ନ ଥିଲା ସେଇ ରୋଗ ଟା ନା କିନ୍ତୁ ଏବେ ତ ପ୍ରାୟତଃ ଦେଖିବେ ପ୍ରାୟ ଲୋକଙ୍କୁ ଥାଇରଏଡ ହେଇଯାଉଚି। ଆଉ ଆମର ଇଏ ହେଇଯାଉଛି ଏସନ ଫୁଲିଆ, ଗ୍ୟାସ୍ ଡାଇବେଟିସ୍ ଆଉ ବ୍ଲଡ୍ ପ୍ରେସର ବ୍ଲଡ୍ ପ୍ରେସର ଡାଇବେଟିସ୍ ପ୍ରାୟତଃ ଘରେ ଘରେ। ସହରାଞ୍ଚଳ ହଉ କି ଗ୍ରାମବାସୀ ହଉ। ଡାଇବେଟିସକୁୁ ବ୍ଲଡ଼ ପ୍ରେସର ପୁରା ଘରେ ଘରେ। ତ କାହିଁକି ଆ ଆଗ କୁ ଖରେ ତ ଆଖୁ ଲୋକ ବାରିରେ ଚାଷ କରିକି ତା ଦେହରୁ ଗୁଡ ମାନେ ବାହାର କରିକି ଖାଉଥିଲେ। ତ ତା ଦେହରେ ରୋଗ ନଥିଲା। କିନ୍ତୁ ଏବେ ଚିନି ଆଖୁ ପୁଣି ବି ମି ମିଠା ହେଇଥିଲେ ବି ତାକୁ ରୋଗ ନଥିଲା। କିନ୍ତୁ
ମ୍ୟାଡ଼ାମ ଏ ଏବ୍ ଏବେବି ଏ ମାନେ ଏବେ ବି ଲୋକ ଅଛନ୍ତି ମାନେ ପୁରା ଗାଉଁଳି ଲୋକ ସେମାନଙ୍କୁ ମଧ୍ୟ ରୋଗ ବିଷୟରେ ଜଣା ନଥିବ। ଅଛନ୍ତି ଏବେ ବି ବହୁତ ଲୋକ ଅଛନ୍ତି ଆମେ ସିନା ସହରାଞ୍ଚଳରେ ରହୁ ଚୁ ବୋଲି ଜାଣିପାରୁଚେ। କିନ୍ତୁ ଏବେ ବି ଗାଉଁଲି ଲୋକ ଅଛନ୍ତି ସେମାନେ ଏଇ ରୋଗ ବିଷୟରେ ଜାଣିନଥିବେ। ଏଇଟା କଣ ହେଇଟା କଣ ସେମାନେ ସେମାନେ ମାନେ କଣ ସେମାନେ ତାଙ୍କ ଗାଁ ର ଗ